ହ୍ୟାଲୋ। ହ୍ୟାଲୋ।
ହାଲୋ।
କଣ କରୁଚ?
ଏଇ ବଇଚି ଆଉ।
ତମ ପାଖରେ କିଏ ମୋ ଟା ଲୋକ ଅଛନ୍ତି କି ମାନେ ତମ ସାଙ୍ଗ ଫାଙ୍ଗ କି କଣ?
ହଁ ମୋଟା ମାନେ ସବୁ ଆଡୁ ଫୁଲି ଫାଲି ଯାଇଛି।
ଓହୋ ବହୁତ ମୋଟା? ଆଁ
କଣ କହୁଛ।
ବହୁତ ମୋଟା ନା। କମ୍ ମୋଟା।
ହଁ ମୋଟା ମାନେ। ସବୁଆଡୁ ଫୁଲି ଯାଇଛି ତା ପେଟ କେଡ ବଡ ରୁ କହୁଛି।
ଓହୋ ତମେ ତାକୁ ଟଚ କାଇହିଁ କରୁଛ ତମେ ଟଚ ଫଚ କାଇହିଁ କରୁଛ ତମେ ସେଇଠି ଖାଲି ବସିକି କଥା ହଉ ନା। ଯୋଉ ଏଇଠି ସିଆଡେ ନୁହଁ ଏଇଠି। ଦୂରରେ ବସ ହ୍ୟାଲୋ। ଆଉ ସିଏ କଣ କେବେ ଦୌଡା ଦୌଡି କରନ୍ତି।
ନା ଦୌଡେ ନା ଖାଲି ଦୌଡିଲେ ପୁରା ସବୁ ଶରୀର ଫରିର ଏମିତି ହଲେ। ଉପର ତଳ ପଛ ଆଗ। ସବୁଆଡୁ।
ଅ ସେ କେତେ ଖାଆନ୍ତି।
ଖାଆନ୍ତି ଗୋଟେ ଥାଳି ପୁରା ଫୁଲ ଖାଇଦିଅନ୍ତି। ତାପରେ ଯଦି ଖାଇବା ଆମର ନ ସରିଥିବ ଯାହାର ବଞ୍ଚିଥିବ ଖାଇବା ସମସ୍ତଙ୍କରୁ ଟାଣି ଆଣି ଖାଇଦବ ମାନେ କୁକୁର ଷ୍ଟାଇଲ
ଓହୋ ଆଉ ତଙ୍କ କଣ ମାନେ ତାର ହ ମାନେ ଇଏ ଏ କଣ କେମିତି କଣ? ସବୁବେଳେ ଚଳନ୍ତି।
ବି ହେଲା ଶୋଇକି ଫୋନ ଦେଖିବ ଗୋଡ ଗୋଟେ ଉପରୁ କରିଦବ ପୁରା ଅଲଗା ଲ ବୁଲ
ଓହୋ ଆଉ। ଆଉ ସେ ପାଣି ବେଶୀ କଛନ୍ତି ନା ପିଆ-
ପାଣି ସେ ଲାଟୁନୀ ଫାଟୁନୀ ଗଲେ ପିଇ ନହେଲେ ସେଇ ପଡିକି ରୁହେ ଖାଲି ଗୋଡ ପୋଡ ଉପରୁ ଉପରୁ ଟେକିକି ରାତି କେତେବେଳେ କଣ କର କେେଜାଣି
ଓହୋ ଆଉ ତାଙ୍କୁ କହୁନାହାନ୍ତି ବାମ ଫାମ କରିବେ କି କଣ ଯୋଗା ଫଗା
ବ୍ୟାୟାମ କିଛି ନୁହଁ ସେ ଘରକୁ ଯେତେବେଳେ ଯାଇଥିଲା ମୁଁ କଲ ମାରିଥିଲି ଆଣ୍ଟି କହିଲେ କି ସେ ଖେଳିବା ପାଇଁ ଯାଇଛି ମୁୁ କହିଲି କୁଆଡେ ଯାଇଛି ଖେଳିବା ପାଇଁ ନା ଖେଳିବାକୁ ଯାଇଛି। ମୁଁ ସେଇଟା ଡାଉଟ ରେ ଅଛି କୋଉ ଖେଳକୁ ଯାଇଛି। ହ।
କଣ କ୍ରିକେଟ ଖେଳ ତ
କି କେଠିକ ାଉ କଣ ମୁଁ ଜାଣିନି ତୁ କଡି ରଖି ମା ଆଞ
ପ୍ରିଫେ ଖେଳେ
ସିଏ ଇଏ ପୁରାେଜ କ ଆଇ ପଠିବ ଖେଳିବ।
ଓହୋ ତମେ ଖଳଛ।
ନା ଆମେ ଖେଳୁନା ଆମେ ତାଙ୍କାଇ େଜ କ ଯାଇପାରୁନୁ ଆମେ ତାଙ୍କାଇେଜ କ ଗଲେ ସେ କାନ୍ଦିବେ ଶୁଣିଥାର ସେଇପାଇ ସେ ବୁଦା ଫଦା ମୂଳକୁ ପଳେଇବେ।
ଭର କଣ
କହିଦେଲେ ତାଙ୍କ ପାଖ କଥା ହେବେ ଟିକେ ଦୂରରେ ଯାଇକ କଥା ହୁଅନ୍ତୁ ଆଉ। ହଉ। କଣ ହୁଁ ବର୍ଷା ହଉଛି ସେଡ ବର୍ଷା
ହ ବର୍ଷା ନହିଁ ଆମର ମେଘ ହଉଛି।
ଜୋରରେ ନା କଣ କଣ?
ନାଇଁ ସେଭଳିଆ ପାଗ
ହଁ ହ ଖାଇ ପି କରସଇି ରେ
ଆମ ସାଙ୍ଗ ମାନେ ଯାଇନାହାନ୍ତି ଖାଇବାକୁ ସେଇପାଇଁ ସେ ଗଲେ ମାନେ ସବୁଆଡୁ ହଜିବ ସେଥିପାଇଁ ଆମେ ଯାଉ ନା ମୁମଁ ପାଠଶାଲ ଅଛି। ଖାସ୍ କରି ଆମ ସାଙ୍ଗ ମୁ ଟ ପାଇଁାଇ
କଣ ଖାଆନ୍ତି ସବୁବେଳେ ବେଶୀ କଣ ଖାଆନ୍ତି।
ଆମର ମୋଟୁ ସବୁବେଳେ ବିରିୟାନୀ ଖାଆନ୍ତି।
କଣ କରୁଛୁ? ଏ ଦିଇଟା ନା କେତେଟା
ଏକା ତରେ ତିନିଟା
ପ୍ରବଳ ଖାଆନ୍ତି ତାହେଲେ ନା
ପ୍ରବଳ ମାନେ ପ୍ରବଳ ମାନେ ଅତି ଯାହାକୁ କହନ୍ତି।
ଓୋ ତା ତ ବଢିଆ କଥା ଯେ ହେଲେ ବି ଟିକେ ଯୋଗା ଫୋଗା ହେଲେ କରନ୍ତେ ଭଲ ଲାଗନ୍ତା ଟିକେ ବୁଝିଲେ।
ହୁଁ।
ହୁଁ। ଆଉ କଣ ମାନେ ଆପଣ କ୍ରିକେଟ ଭିକଟେ ଖେଳନ୍ତି। ଆଁ
ନା ମୋ ସାଙ୍ଗ ଖେଳେ ବହୁତ ଭଲ ଖେଳେ
ହ। କଣ ବ୍ୟାଟସମ୍ୟାନ୍ ନା ବୋଲର
ସେ ସବୁଆଡୁ ଖେଳେ କିନ୍ତୁ କୁଆଡେ କିଛି ଯାଇପାରେନି
ଓ ହୋ।
ଆଉ ଜଣେ ସାଙ୍ଗ ଅ ସେ ଯେହେତୁ ମଟୁ ସେ ଖେଳେ ମୁଁ ଜାଣିି ମୁଁ ତାକୁ କଲ୍ ଗଲାବେଳେ ଅଣ୍ଟି କହିଲେ କି ଖେଳିବା ପାଇଁ ଯାଇଛି ମୁଁ ଜାଣିପାରେ ନା କୁଆଡେ ସେ ଖେଳିବା ପାଇଁ ଯାଇଛି।
ତାକୁ ପଚାରୁନାହାନ୍ତି।
ହେ ତୁ କୁଆଡେ ଖେଳିବା ପାଇଁ ଯାଉ ଏ ବୁଧା ମୁୂଳୁକୁ ଯାଇ
ଖରାପ କଥା କୁହନ୍ତନି।
ହଉ ହଉ ସରି ସରି ସରି
ଆଉ। ଆପଣ ଖେଳନ୍ତି କି ନାଇ କ୍ରିକେଟ
ମତେ ଲାଗେ ସେ ଖେଳିବା ପାଇଁ ଯାଏନା ଖେଳିବା ପାଇଁ ଯାଇକି ଖାଲି ଫ ଫିଲ୍ଡ ଉପରେ ବସି ବଲ୍ ଆଇଲେ ବଲ ଗୋଟେଏ
ଟକି ଦଉଥିବ ତାକୁ ଥରେ ନେଇକି ତାକୁ ଦୌଡଉନାହାନ୍ତି।
ସେ ଦୌଡିବ ଦୌଡିବ ଦୌଡିଲେ ତମେ ଦେଖିଲେ ହସିବ। ସେଇପାଇ ଆମେ ଆଉ ଦୌଡଉନୁେ କହିଲ ଥାଉ ସେ ଡାଇଟ କରେ ମଝିରେ ମଝିରେ ଡାଏଟ୍ କଲେ କଣ ହବ। ଡାଈଟି ଆଜି ରାତିରେ କରିବ ଡାଇଟି କାଲି ସକାଳୁ ବହେ ଖାଇଦବ ଫୁଲିଯିବ
ଓ ହଁ ସେମିତି ଥାଆନ୍ତି କି କୁହନ୍ତି ହଁ ମୁଁ ଡାଇଟ କରିବି ହେଲେ ଖାଇଥାନ୍ତୁ କଣ
ଖାଇ କମେଇଲେ ସିନା ଖାଇବା କମେଇବ ନା ଖାଇବ ପେଟ ମଲେଇବ ଶୋଇବ।
ଓହୋ। ଆଉ ଆପଣ ବୁଲାବୁଲି କୁଆଡେ କରୁଛନ୍ତି।
ନା ନା ସିଏ କୁଆଡେ ଯାଇନି ବୁଲାବୁଲି ପାଇଁ ହଁ ଗୋଟେ ଜାଗା ଆମ ସାଙ୍ଗରେ ଯାଇଥିଲା ସେ ଗାଡି ଯିବି ଚଲେଇଲା ମୁଁ ଭାବିଲି ଚାଲି ଚାଲି ପଳେଇଲା ଆହୁରି
ତାକୁ ଗାଡି ତାକୁ ଗାଡି ସଲେଇ ବିି ଆସିଛି? ଆ। ଆଉ କଣ ବାଇକ କି ନା ସ୍କୁଟି ନା
ସ୍କୁଟି ନେଇଥିଲା ମତେ ଲାଗିଲା ଗଡେଇ ଗଡେଇ ଯାଉଛି ଯେମିତି
ଓ ସାଇକେଲ ଚଲେଇ ଆସିଛି ତାଙ୍କୁ ପଚାରୁନାହାନ୍ତି। ହ।
ଆରେ ସାଇକେଲ ଚଲେଇ ଆସଛି?
ଆସଛି?
ନା ଆସିିନି। ସେ କହୁଛି ନା ମତେ ଆସେନି କିଛି। ସେ କାଲି
ସେ ଭାବିଲ, ଭାବିଲ ସେ ସିଟ ରେ କେମିତି ବସ ସାଇକେଲ ସିଟରେ।
ଆରେ ହଁ ସେ ଏଡ ମୋଟା ହେଲେ ସାଇକେଲ ତ ଦିଟା ଖଣ୍ଟା ଲାଗୁଥିବ। ସିଟ କେତେ ଚଉଡା ହଉଥିବ ନା ସିଟ ଭାଙ୍ଗୁ ନଥିବ। ନା ଚଉଡ଼ା ଟିକେ ଦରକାର ଆଉ।
ଓ ହୋ। ସେ ଭଲ ପିଲାଟା, କିନ୍ତୁ ନାଇଁ ମୁଁ ଯେତିକି ଶୁଣିଥିଲି ଭଲ ପିଲାଟା ନା।
ହଁ ଭଲ ପିଲାଟା ଟପର ପିଲାଟା।
ଓହୋ ଆଉ ଆପଣ ବର୍ଷା ପାଗରେ ଗଲେନି, କୁଆଡେ ବୁଲି ଆସିଥାନ୍ତେଁ ଆଁ।
କଣ?
ଆପଣ ଗଲେନି ବର୍ଷା ପାଗରେ କୁଆଡ ଟିକେ ବୁଲି ଆସିଥାନ୍ତେ।
ଅ ବର୍ଷା ପାାଗରେ ଯିବ ସବୁଆଡୁ ଭିଜି ଭାଜି ଯିବ ଆ ଆଉ ସାଙ୍ଗ ମାନଙ୍କୁ ଛାଡିକି ଯିବାକୁ ଇଚ୍ଛା ହଉନି। ଖାସ୍ କରି ଆମ ଗୋଟେ ଏପିଲାକୁ।
ଓ ହୋ ସାଗର।
ହଁ ବାସ୍ ବାସ୍।
ଆଉ କୋଲକାତା ଯାଇଛନ୍ତି କୋଲକାତା ଆପଣ ଯାଇଛନ୍ତି କେବେ?
ମୁଁ ଯାଇଛିି।
ସେ ଆପଣଙ୍କ ଆଉ ଗୋଟେ ଏ ଇଏ ଝିଅ ସାଙ୍ଗଟି ବି ଅଛି ନା ମୋଟି ସାଙ୍ଗଟେ।
ଝିଅ ସାଙ୍ଗ ହଁ ମୋଟି ସାଙ୍ଗ ଅଛି, ତମର ଅଛି ନା ଝିଅ ସାଙ୍ଗ? ଓ ଭାରି ସାଧୁ ପିଲା। ଏତାରେ।
ହଁ କୋଲକାତା କାହିଁ ଯାଇଥିଲେ।
କୋଲକାତା ଯାଇଥିଲି ବୁଲିବା ପାଇଁ ଆମର ସେଇଠି ଘର ଅଛି। ସେଠିକିଲ ମୁ ଯାଏ, ହୁଁ। ବୁଲିଲି କଣ ନିିକୋ ପାର୍କ ଗଲି। ଭିତରେ ମୁଁ ତାପରେ ତମର ସେଟା ଦିଘା।
ଇଡେନ୍ ଗାର୍ଡେନ୍ ଯାଇଛନ୍ତି? ଇଡେନ୍ ଗାର୍ଡେନ୍।
ଇଡେନ୍ ଗାର୍ଡେନ ହଁ। ସେଇଠି ତ ବାବୁ ଗାଡ ତ ସେଇ ପାଖରେ କି ନା।
ଏ କ୍ରିକେଟ ଦେଖିନାହାନ୍ତି ସେଠି କେବେ?
କ୍ରିକେଟ ସେଠି ସେ ଟାଇମ୍ ରେ ମୁଁ କେବେ ଯାଏନି।
ହୁଁ ହୁଁ। ଭଲ ଆଉ ନହେଲେ ଯାଇଥାନ୍ତେ ନା ଦେଖିକି ଆଇଥାନ୍ତେ ବିରାଟ କୋହଲି ଘରିକାଙ୍କୁ।
ହୁଁ।
ବିରାଟ କୋହଲିକୁ କେବେ ଦେଖଛନ୍ତି? ବିରାଟ କୋହଲି।
ନାଇଁ, ତମେ ଦେଖିଛ?
ଉ ମୁଁ ବି ଦେଖିନି। ଆଉ ଆଉ କଣ ଫୁଟବଲ୍ ଫୁଟବଲ୍ ଖେଳନ୍ତି ନା କଣ?
ମୁଁ ସବୁ ଖେଳ ଖେଳେ। ଖାସ୍ କରି ମୋ ସାଙ୍ଗ ସହିତ ସବୁ ଖେଳ ଖେଳେ। ସେ ଯୁଆଡେ ଯାଏ ମୁଁ ସିଆଡେ ଯାଏ।
ଓ ଶଖିବା କଥା ନା ଆଉ। ତାସ୍ ଖେଳ ଖେଳିଛନ୍ତି? ତାସ୍ ଖେଳ।
କଣ? ତାସ୍ ଖେଳ ଖେଳେ।
ଓ ଆଉ କଣ ଖେଳନ୍ତି? ଆଉ କଣ ଶିଖିଛନ୍ତି?
କଣ କହୁଚ?
ଆଉ କଣ ଖେଳୁଛନ୍ତି? ଆଉ କଣ ଶିଖିଛନ୍ତି?
ସେଇଭଳିଆ ଶିଖିଛି ଆଉ।
କ୍ୟାରମ କ୍ୟାରମ।
ହଁ କ୍ୟାରମ ଖେଳିଛି ହଉ କେବେ ଆସ ଖେଳିବା ଆଉ।
ହୁଁ ଆଉ
ଚେସ୍।
ହଁ ସେ ବି ଶିଖିଛି।
ଚେସ୍, ବ୍ୟାଡ଼ମିଣ୍ଟନ।
ହଁ।
ଖୋ ଖୋ।
ଖୋଖୋ ହଁ ଆମ ସ୍କୁଲ ରେ ଖେଳା ହୁଏ।
ଆଉ ଗୋଟେ ଆଉ ଗୋଟେ ହଁ ତାପରେ ବାଡିରେ ଯିଏ। ଆଉ ଗୋଟେ ହେଲା ଡବା ବାଡି ଯୋଉ।
ମୁଁ ଜାଣିନେଇ ସେଇଟା।
ବାସ୍କେଟବଲ।
ହଁ ହଁ ବାଡି ଡିଆଁ ଖେଳିଛନ୍ତି ବାଡି ଖେଳିଛନ୍ତି। ବାଡ଼ି ଡ଼ିଆଁ ଖେଳିଛ ନା ବାଡ଼ି ଡିଆଁ।
ବାଡ଼ି ଡିଆଁ କଣ।
ଖେଳି ନାହାଁନ୍ତି ସେଇଟା ଗାଁ ଖେଳ ଆଉ ହଉ ଆପଣ କଣ କରିବେ ଜାନ୍ତୁ ମୁଁ ରଖୁ
ହୋଉ ହୋଉ ହୋଉ ଆ
ଓହୋ।